ଆଜ୍ଞା ନମସ୍କାର ଆଜ୍ଞା କେମିତି ଅଛନ୍ତି? ହଁ ମୁଁ ଭଲ ଅଛି ଆପଣଙ୍କ ଦେ
ଭଲ ଅଛି ଆପଣ କଣ କରୁଥିଲେ?
ଏ ମୁଁ ଏଇଠି ବଇଥିଲି।
ଆଉ ଘରେ? ମୁଁ ଟିକେ ବଜାରରୁ ଆସିକି ଏବେ ଘରେ ପହଞ୍ଚିଲି।
ଓ ଘର ଲୋକ ସମସ୍ତେ ଭଲ ଅଛନ୍ତି।
ହଁ ଘର ଲୋକ ଭଲ ଅଛନ୍ତି ଆଉ କଣ ଖାଇଥିଲେ ଆପଣ?
ମୁଁ ଖାଇଥିଲି ଗୋଲାପଜାମୁନ୍।
ରସଗୋଲା।
ଆଜ୍ଞା।
ଆଜ୍ଞା ମିଠା ଦ୍ରବ୍ୟ ରାତିରେ ଖାଆନ୍ତୁ ନାହିଁ ଟିକେ ଅଳ୍ପ ଗ୍ରହଣ କରିବେ।
ଆଜ୍ଞା। ଭାଈ ଆପଣ କଣ ଖାଇଥିଲେ ବଜାର ରେ?
ମୁଁ ବଜାରରୁ ଏବେ ଆସିଲି କିଛି ସମୟ ଗଲେ ଖାଇବି ଆଉ। ଆଉ ଆପଣ କଣ କରୁ ଥିଲେ ପଢାପଢି ଆପଣଙ୍କର କେମିତି କଣ ଚାଲିଛି?
ପଢାପଢି ଭଲ ଚାଲିଛି। ଆପଣ ମାନେ ଆପଣ ଆମ ମାନେ ପ୍ଲସ୍ ଟୁ ପରୀକ୍ଷା ଦେଇଣି!
ଯୁକ୍ତ ଦୁଇ
ଆଜ୍ଞା।
ଯୁକ୍ତ ଦହି ମୋର କେବେଠାରୁ ସମାପ୍ତ ହେଇସାରିଲାଣି
ଆଜ୍ଞା।
ଆଉ କଣ ଜାଣିବୁ ବୋଲି କଲ କରିଥିଲେ କି
ଆଜ୍ଞା ଆମର ଯେଉ ସଡ଼କ ଦୁର୍ଘଟଣା ବିଷୟରେ ଟିକେ ଜାଣିବାରଥିଲା!
ହଁ ପଚାରନ୍ତୁ।
ଆଜ୍ଞା ଆମେ ସଡ଼କ ଦୁର୍ଘଟଣା ଟା କେମିତି ମାନେ ରୋକ ଯାଇପାରିବ!
ସେ ବିଷୟରେ ଜାଣିବାକୁ ଚାହୁଁଛନ୍ତି।
ଆଜ୍ଞା।
ହଉ ଆପଣ ଶୁଣନ୍ତୁ ମୁଁ କିଛି ବ୍ୟାଖ୍ୟା କରୁଛି।
ଆଜ୍ଞା। ।
ପ୍ରଥମେ ହଉଛି ସଡକ ଦୁର୍ଘଟଣା। ବୁଝି ପାଇଲେ?
ଆଜ୍ଞା।
ଟିକେ ଆପଣଙ୍କର କଣ ସାଉଣ୍ଡ ହଉଛି ଟିକେ ଗୋଟେ ଜାଗା ରହିଯାଆନ୍ତୁ।
ଆଜ୍ଞା ଆଜ୍ଞା।
ହୁଁ। ରାସ୍ତାରେ ହଉଥିବା ଦୁର୍ଘଟଣା ମାନଙ୍କୁ ଆମେ ସମ୍ପୂର୍ଣ୍ଣତ ରୋକି ପାରିବା ନାହିଁ କିନ୍ତୁ କିଛି ପଦକ୍ଷେପ ନେଲେ
ଆଜ୍ଞା।
କିଛି ପଦକ୍ଷେପ ନେଲେ କିଛି ମାତ୍ରାରେ ରୋକାଯାଇପାରିବ। ବୁଝିଲେ।
ଆଜ୍ଞା।
। ଯେମିତିକି ହଉଛି ଟ୍ରାଫିକ ନିୟମ ମାନିବା ଟ୍ରାଫିକ ସଂଙ୍କେତ ଯାହାକି ଲାଲ ହଳଦିଆ
ଆଜ୍ଞା।
ଆଲୁଅ ଏବଂ ସଡକ ନିୟମ ଗୁଡିକ କଡାକଡି ଭାବେ ମାନିକି ଯାନ ଚଲାଇବା।ବୁଝିଲେ। ଆଜ୍ଞା।
ଆଜ୍ଞା।
ଶୁଭା ଯାଉଚି?
ଟିକେ ଫଡ୍ ଫଡ୍ ସାଉଣ୍ଡ ହଉଛି ଆପଣଙ୍କର।
ମୋର ହଉଚି।
ଆଜ୍ଞା।
ସେ ଟିକେ ବାୟୁର ବେଗ ଟା ଟିକେ ଜୋର ଅଛି ତ ସେଥିପାଇଁ ହଉଥିବ। ଆପଣ ଫାଷ୍ଟ ଯୋଉଟା ପ୍ରଥମେ କହିଲି ସେଟା ବୁଝିପାରଲେ?
ଆଜ୍ଞା।
ଆଜ୍ଞା ଦ୍ଵିତୀୟ ନିୟମ ଟା ହଉଛି କି ନିର୍ଦ୍ଧାରିତ ବେଗ। ନେ ଅତ୍ୟଧିକ ବେଗରେ ଗାଡି ଚଲେଇବା ନାହିଁ।
ଆଜ୍ଞା।
ଗାଡି ଚଲେଇବା ସମୟରେ ସବୁବେଳେ ସୀମିତ ବେଗ ରଖିବା, ନିର୍ଦ୍ଧାରିତ ବେଗ ବେଶୀ କମ ନୁହେଁ କି ବେଶୀ ଅଧିକ ନୁହେଁ । ଆଜ୍ଞା। ସୀମିତ ବେଗରେ ଗାଡି ଚଲେଇବା।ଆଗ ଗାଡି ସହିତ ନିର୍ଦ୍ଧାରିତ ଦୂରତା ରଖିବା । ଆପଣ ଯାନ ଚଲଉଛନ୍ତି, ଆପଣଙ୍କ ସାମ୍ନାରେ ଯେଉଁ ଯାନ ଅଛି, ତାଠୁ କିଛି ମାତ୍ରାରେ ଦୂର ନିର୍ଦ୍ଧାରିତ ରଖିବେ, ନହେଲେ ଆପଣଙ୍କ ତାଙ୍କ ସହ ଆପଣଙ୍କର ଦୁର୍ଘଟଣା ହେଇପାରେ।
ଆଜ୍ଞା।
ଆଉ ତୃତୀୟ କଥାଟା ହେଉଛି କି ମଦ୍ୟ ପାନ ନ କରିକି ଚଲେଇବା । କେବେ ବିି ମଦ ପିି କି ଗାଡି ଚଲେଇବା ନାହିଁ
ଆଜ୍ଞା
ଏହା କଲେ, ଦୁର୍ଘଟଣା ହେବାର ଯଥାର୍ଥ ସମ୍ଭାବନା ଅଛି।
ଆା
ଚତୁର୍ଥ ହେଉଛି ସୁରକ୍ଷା ଯନ୍ତ୍ର ।
ଆଜ୍ଞା
ଯେମିତିକି, ଆମ ମୁଣ୍ଡରେ ଯୋଉ ଯନ୍ତ୍ରଟି ଥାଏ ମୋଟର ସାାଇକଲ ଚଲେଇଲାବେଳେ। ହ ଆଜ୍ଞା ଆଜ୍ଞା ଦୁଇ ଚକିଆ ଯାନ ଚଲେଇଲାବେଳେ ସେଇ ଯନ୍ତ୍ରଟି ଦବା । କି ଚାରି ଚକିଆ ଯାନଟା ଚଲେଇଲା ବେଳେ, ତାର ସୁରକ୍ଷା ଯନ୍ତ୍ରଟି ଦବା।
ସିଟବେଲଟ।
ଆଜ୍ଞା ସେଇଗୁଡା କୁ ଆମେ ବ୍ୟବହାର କରିବା ନିହାତି ଆବଶ୍ୟକ।
ଆଜ୍ଞା ଆଜ୍ଞା
ଆଉ ଆପଣ କିଛି ଜାଣିଛନ୍ତି ଯଦି କୁହନ୍ତୁ?
ଆଜ୍ଞା ରାସ୍ତା ପାରି ହେବା ସମୟରେ ଆପଣ ମାନେ ଜେବ୍ରା କ୍ରସିଂରେ ଚାଲିବା ଦରକାର।
ଯୋଉ କଳା ଧଳା ପଟ ତ?
ହଁଁ ଯେବ୍ରା କ୍ରସିଙ୍ଗ।
ଆଜ୍ଞା
ଆଉ ରାସ୍ତା ପାରି ହେବା ସମୟରେ ଆପଣ ଡାହାଣ ବାମ ଦେଖି ସତ ତରକା ସହ ଚାଲନ୍ତୁ ।
ଅ ଡାହାଣ ପଟ ବାମ ପଟ ଦେଖିକି ସତର୍କ ସହ ରା ତା ପାରି ହବା ଦରକାର ।
ଦୂତୀୟ ହେଲା ନିଜ ଗାଡ଼ି ବ୍ରେକ୍ ବ୍ରେକ୍ ଲାଇଟ୍ ଏବଂ ଟାୟାର ମାନେ। ଠିକ୍ ଅଛି କି ନାହିଁ ଦେଖନ୍ତୁ?
ଆଜ୍ଞା।
ଆପଣ ମାନେ ଦ୍ଵିତୀୟ କଥା ଟା ହେଲା। ଆପଣ ନିଜ ଗାଡ଼ି ବ୍ରେକ୍ ଆଉ ଲାଇଟ୍ ଟାୟାର।
ଗାଡିର ଗାଡିର ଲାଇଟ ଯନ୍ତ୍ର। ଗାଡିର। ଅଟକିବା ଯନ୍ତ୍ର ଗାଡ଼ିର। ଚକା।
ଆଜ୍ଞା।
ଆଜିି ସମସ୍ତ ଜିନିଷ। ନିୟମିତ ହେବେ। ଯାଞ୍ଚ କରଆ ଜରୁର।
ଆଜ୍ଞା।
ଆଜ୍ଞା, ଆଉ କିଛି ଜାଣିଛନ୍ତି ନା? ମୁଁ କହିବି।
ନା ଆପଣ କୁହନ୍ତୁ, ଆଉ ମୁଁ ଜାଣିଛି।
ଆଜ୍ଞା।ହଁ, ମନ୍ ସମ୍ପୂର୍ଣ୍ଣ ଆବଶ୍ୟକୀୟ କଥାଟି ହେଉଛି। ଗାଡ଼ି ଚଲେଇଲା ସମୟରେ ମୋବାଇଲ ଫୋନ ର ବ୍ୟବହାର। କରିବା ନାହିଁ, କି ଅନ୍ୟ ମନସ୍କ ହେବା ନାହିଁ। ବୁଝିଲେ ନା। ପଛକୁ ବୁଲି ଚାହିଁବା ନାହିଁ। ଗାଡି ସହ। ଗାଡି ପାଖାପାଖି ନେବା ନାହିଁ।
ଆଜ୍ଞା।
ଆଉ କିଛି ଗାଡିର, ଆଜ୍ଞା। ଗାଡିରେ ଦୁଇ ଜଣ ରୁ ଅଧିକ ବସେଇବା ନାହିଁ।
ଆଜ୍ଞା।
ଦୁଇ ଜଣ। ହଁ, ଦୁଇ ଜଣ ଯାକ ହେଲମେଟ ଲଗେଇବା ଜରୁରୀ।
ଆଜ୍ଞା।
ଆଜ୍ଞା।ଆଉ ହଉଛି ରାତିରେ ଗାଡି ଚଲିବା ସମୟରେ
ଆଜ୍ଞା।
ଆଲୁଅ ଯନ୍ତ୍ରଟି ଉ ଭଲ ଥିବା ନିହାତି ଆବଶ୍ୟକ। ରାତିରେ ଆଲୁଅଟି ଯଦି ଆପଣଙ୍କର ଅଧିକ ନଥାଏ ତ ଦୁର୍ଘଟଣା ହବାର ସମ୍ଭାବନା ବଢିଯାଏ ବୁଝିଲେ।
ଆଜ୍ଞା।
ହୁଁ ଏବଂ କୁହୁଡ଼ି ସମୟରେ ଆସୁଛି ଏକ ଅଲଗା ଆଲୁଅ। ସେଟାକୁ ବି ଲଗେଇକି ଗାଡି ଚଲେଇବା ଟା ନିହାତି ଆବଶ୍ୟକ ବୁଝିଲେ।
ଆଜ୍ଞା।
ହୁଁ, ଆଉ କିଛି ଜଣିବାକୁ ଚାହୁଁଛନ୍ତି। ନା ଏଇ ବିଷୟରେ ଆଉ କିଛି ଜାଣିବାକୁ ଚାହୁଁଛନ୍ତି।
ଦୁଇ ଚକିଆ ବିଷୟରେ ତ କହିଲେ ଆ ଚାରି ଚକିଆ ବିଷୟରେ କିଛି ମାନେ ଆପଣଙ୍କର କି
ଆଜ୍ଞା ଚାରିଚକିଆ ଚାରି ଚକିଆ ଚାରି ଚକିଆକୁ ବେଶୀ ତୀବ୍ର ଗତିରେ ଚଲେଇବା ନାହିଁ। ତାର ଅ ତାର ସୁରକ୍ଷା ଯନ୍ତ୍ର ଟି ଯାହାକୁ ଆପଣ ସିଟ ବେଲଟ କୁହନ୍ତି। ସେଟା ସବୁ ସମୟରେ ଏ ଲଗେଇକି ଗାଡି ଚାଳନ କରିବା ନିହାତି ଆବଶ୍ୟକ। ଏବଂ ଚାରିଟି ଯାକ ଚକାରେ ସମାନ ହାୱଅଛି କି ନାହିଁ ସେଟା ଚେକ୍ କରିବା ବି ନିହାତି ଆବଶ୍ୟକ।
ଆଜ୍ଞା।
ଓ। ଗାଡିରେ ଯୋଉ ଗାଡି ରଖିବା ଯନ୍ତ୍ର ତାର ଏକ ତେଲ ଆସେ ସେଇ ଜିନିଷଟି ନ ଥିଲେ ଅତ୍ୟଧିକ ସମୟ ଗାଡି ରୋକି ରୋକିବାକୁ ଅସୁବିଧା ର ସମ୍ମୁଖୀନ ଲୋକମାନେ ହୁଅନ୍ତି।
ଆଜ୍ଞା।
ଏଇ ସବୁ ବିଷୟରେ ଲୋକମାନେ ଟିକେ ଧ୍ୟାନ ଦେଲେ ଦୁର୍ଘଟଣା ବହୁ ମାତ୍ରରେ କମିଯାଆନ୍ତା ବୋଲି ମୋର
ଆସ ବା ବୁଝିନ।
ହୁଁ ଭାବୁଛି।
ଆଜ୍ଞା।
ହଉ ଆପଣ ମୁଁ ଆଉ ଆପଣଙ୍କୁ କେବେ କଲ କରିବି ମୋ ମୁଁ ଟିକେ କେବେ ବ୍ୟସ୍ତ ଅଛି ମୁଁ ରହୁଛି।
ଆଜ୍ଞା।
ଆଜ୍ଞା ଧନ୍ୟବାଦ
ନା ନା।